ହଁ ଭାଇ।
ଭାଇ କଣ କରୁଛନ୍ତି।
ଏଇ ତ ବସିଛି ଆଉ।
ନାଇଁ।
ମୁଁ ଏବେ ବସିଛି, ଏଡିଟିଙ୍ଗ କରୁଥିଲି ଭିଡିଓ।
ଓହୋ।
ହୁଁ-ହୁଁ। ଏମ୍ତି ଆଉ କଣ କରିବା। ଖଇ ସରିଲଣି?
ହଁ ଏଇ ଦଶଟା ବେଳୁ ଖାଇଲି।
ଓହୋ। ଏ ଦଶଟା ଏଗାରଟା ହେଲାଣି।
ହଁ ଘଣ୍ଟେ ହେଲାଣିି ଆଉ।
ହୁଁ ହୁଁଁ।
ହୁଁ।
ଆଉ କଣ କରୁଚନ୍ତି।
ହୁଁ। ଆଉ କଂ କରିବା ଘରେ ତ ଅଛି ଖାଲି ଖାଅ ପିଅ ଶୁଅ କିଛି କାମ ନାହିଁ ହୁଁ।
ସତ କଥା ଆଉ ଏଇ ମାସେ ତ ସେଇଭଳିଆ ହେବ ତାପରେ ପୁଣି ଅଗଷ୍ଟରୁ ଯେ ଯୁଆଡ଼େ ଚାଲିଲେ ଆଉ।
ହଁ।
ଏଇତ ମାସେ ଆଉ ଆଉ ଗୋଟେ ମାସ ଆଉ ତାପରେ ନିଜ କାମରେ ବ୍ୟସ୍ତ ପୁଣି ଥରେ ସମସ୍ତେ।
ଆଉ ଅମିତ ସହିତ କଥା ହେଇଥିଲେ।
ହଁ।
ହୁଁ ହୁଁ।
କାଲି ଫୋନ କରିଥିଲା ଆଜି ଆଜି ସକାଳୁ କୁ ଫୋନ କରିଥିଲି।
ଅହଁ। ତା ସାଙ୍ଗେ କଥା ହେଇନି ଭୋଉଦିନି ହେଲା।
ହୁଁ ହୁଁ। କଥା ହେଇଥିଲେ
ମୋର କଣ ଅଛି ମୁଁ ଯେତେବେଳେ ଚାହିଁବି ଏତେବେଳେ କଲ୍ କରିକି କଥା ହେବି ତା ସହିତ ନହେଲେ ଯିବି ସିଧା ତାଙ୍କ ଘରୁକୁ।
ହଁ କହୁଥିଲା ଆମ୍
ହୁଁ। କଂ କହୁଥିଲା।
ହୁଁ କହୁଥିଲା ତମେ ସ୍କୁଲ ଫ୍ରେଣ୍ଡ କଣ ଶିଶୁ ମ ନା କୋଉଠି ଗୋଟେ
ହଁ ଶିଶୁ ମନ୍ଦିର।
ଶିଶୁ ମନ୍ଦିର ଫ୍ୟାମିଲି କହୁଥିଲା ନା କଣ ଏମିତି।
ହୁଁ।
ସାଙ୍ଗ ଗୋଟେ ସିଏ ଆଉ। ଝିଅ ପିଲା ଭିତରୁ ଆମ୍ବ ଗୋଟେ ସିଏ।
ହଁ। ଆଗ ଦିଅ ଆଉ ସିଏ ତାର ସେମିତି କିଛି ନାହିଁ ସାଙ୍ଗ ଯଦି ହବ ସେ ଭଲ କି ସାଙ୍ଗ ହବ ଆଉ।
ହଁ ସ୍ୱାର୍ଥ ନାହିଁ ପିଲାଟାର।
ହଁ।
ନା ହଇରାଣ ବି ବହୁତୁ
ହୁଁ। କରିବା ଆଉ।
ବହୁତ ଥର ଟାଇମ ହଉନି। ନ କଣ କରିବି ସାଙ୍ଗ ମୋର ତ ସେଇଟା ଏମିତି ସବୁବେଳେ କହିବ। ପଢୁ ତାର ତ ଆସିଲା ହାରି ଏଠି ଆମ ଭୁବନ କଲେଜରେ।
ହଁ ବଟାନି ଆସିଛି ନା କ କହୁଥି ବଟାନିଆ ଆସିଥିଲା କହୁଥି
ଆଛ ସେ ଏଇଠି ପଢୁ ଭଲ ଯାହା ଆସୁଚି ଏଇଠି ପଢୁ। ଦେହ ତାର ଖରାପ ରହୁଛି ସବୁବେଳେ।
ହଁ ବା। ତାର ବି ଖରାପ ରହୁଛି ତାପରେ ତା ମାମାଙ୍କର ବି ଟିକେ ଖରାପ ରହୁଛି ତ। ସେଇଠି ସେଇଠି କରୁ ଘର ପାଖରେ ରହିବ, ଯିବା ଆସିବା କରିବ।
ହଁ ସେ କିନ୍ତୁ ଯିବା ଆସିବା ଟା ଟିକେ ଇଏ ହେଇଯାଉଛି ଆଉ କୋଡି ଯିବା
ହଁ ହଁ।
ହୁଁ କାଲି ନର୍ସିଂ ଫର୍ସିଂ ଯଦି କରିବୁ, ତାହଲେ ଗୋଟେ କଲେଜରେ କରିଦବ। ନାରେ ସାଙ୍ଗ ତ ଦେହ ଫେ ଖରାପ ହଉଛି, ପୁଣି ମାମା ସହ ଖରାପେ। ହଠାତ ତୁ ପଢ଼ କିଛି ନାହିଁ ଯେତେବେଳେ କଲ୍ କରିବୁ ଯେତେବେଳେ ଅସୁବିଧା ହବ କଲ୍ କରିବୁ, କିଏ ଆସୁ ନଆସୁ ମୁଁ ଆସିକି ଠିଆ ହେବି।
ହଁ।
ଆ ସାଙ୍ଗ ମୋର ଏତିକି ତ କରି ପାରିବେନା।
ହୁଁ ସାଙ୍ଗ ପାଇଁ ଯଦି ହେତିକି ନ କରିବା ସାଙ୍ଗ ହେଇକି ଲାଭ କଣ?
ହଁ।
ହୁ କହୁତି
ହୁଁ କହୁଥିଲେ ଯେ ତାପରେ ବି କଥା ହଉଥିଲା ସେକେଣ୍ଡ ସିଲେକ୍ସନ ଜୁଲୋଜି ପାଇଁ ସେ ଟ୍ରାଏ କରୁଛି, ପୁଣି କହୁଥିଲା ନହନେଇ ସେଇ ବର୍ଟାନି ରେ ହିଁ କରିଦେବି ପୁଣି କହୁଛି। ଜୁଲୋଜି ରେ ଆସିବ କି ନାହିଁ? ହଁ କହୁଥିଲା ଯେ ସିଏ କହୁଛି କି ବଟାନୀ ଆସିଛି ଯଦି ପଢେଇ ସି ମର ବଟାନୀ ସେ କଟିଯିବ। ପୁଣି ସେ ଡରୁଚି ସିଏ ମୋତେ କହିଲା କି ମୁଁ ସେକେଣ୍ଡ ରିୟା ସନକୁ ୱେଟ କରିବି, ବଟାନୀ ସିଟ ବି ପଳେଇଲା। ଡରୁଚି
ହଁ ଏଟା ବି ସତ କଥା ନା ମୋର ଗୋଟେ ସାଙ୍ଗ ସିଏ ଦେଇଥିଲା ରେଭେନ୍ସା ରେ ପାଞ୍ଚଟାଆଙ୍କ ସିଲେକ୍ସନ ରେଭେନ୍ସା ପକେଇ ଦେଇଥିଲା। କିଛି ତାର ଆସିଲାନି ଗୋଟେ ହଁ ଗୋଟେ ବି ତାର ଆସିଲାଣି।
ଆଉ ଅଲଗା କଲେଜ କିଛି ଦେଇନାହାନ୍ତି।
ନାଇଁ ବା ଏଥର ସ୍ପଟ ଆଡମିସନ କରିବୁ ଭୁବନେ ଆଉ
ଅହ
ତାକୁ କହୁଥିଲି ରେଭେନ୍ସା ବି ଜେ ବି ହେରିକା ଦେଇଦେ କହିଁଲା ନାଇଁ କିଛି ଅସୁବିଧା ନାଇଁ ଗୋଟେରେ ତ ଆସିବ, ଏଥରକ ବି କଟଫ ବହୁତ ହାଇ ପଳେଇଲା ସବୁ ବର୍ଷ ଅପେକ୍ଷା।
ଯାଇଛି ହଁ ବା ବହୁତ ହାଇ କଟକ ଯାଇଛି।
ହୁଁ
ରେଭେନ୍ସା ତ ସବୁ ନାଇଟିଉପରେ ରଖିଛି ନାଇଟି ଫୋର ନାଇ
ତାନି ଆଉ
ହ ବା
ହଁ ନାଇଁ ଏସି ଏସ୍ଟି ଯେ ତାଙ୍କର ତଥାପି ତ ହେଲାନି
ପାଇବ ତ କେମିତି ପାଇଲାନି ଆଉ ହଁ ଭଲ ହଁ ଭଲ ଅଛନ୍ତି।
ଓହୋ
ହୁଁ।
ଆଉ ତମର କଣ ଅନର୍ଷ ନେଇଛ?
ମୋର ବି ସେଇ ବଟାନୀ ଜଲଦି ଦେଇଥିଲି ମୋର ଆସିଛି ଢେଙ୍କାନାଳ ଅନର୍ସଟା ବଟାନୀ।
ହଁ ପରା ହେଲା ତ ଆଉ
ହେଲା। କେହି ସାଙ୍ଗ ନାହାନ୍ତି କହିଲେ ସବୁ ଗୁରା କହିଲେ ସାଙ୍ଗ ହେଇ କରିବା? ମୋ ସାଙ୍ଗ ସବୁ କିନ୍ତୁ କାହାର ବି ଆସିଲାନି ମୋର ହିଁ ଏକୁଟିଆ ରହିଗଲି।
ଆଉ ଏଣ୍ଡେ କଣ କରିବା ଆଉ
ମତେ ସବୁ ଟେକିଲେ କହିଲେ ସାଙ୍ଗ ହେଇକିତ କରିବା ସମସ୍ତେ ସେଠି ଆଉ ଆଉ ସମାନ ପକେଇଲେ ଆଉ ଦେଖିଲା ବେଳକୁ ତାଙ୍କର ସବୁ ବାହାରେ ଅଲଗା ଅଲଗା ଆସିଲା ଆଉ ଏକାଟିି ଦି ଜଣ ଚି ମୋର ଆଲଗା ସେମାନଙ୍କର ଆସିଚି କିନ୍ତୁ କଣ କଲେ ଗଲେ ବି କଲେଜରେ ପଢ଼ିଥାନ୍ତେ ସେଟାବି ଆସିନି ତାଙ୍କର ସବୁ ଦୂର ଦୂର
ଆଉ କଣ କରିପାରିବା?
ଆଉ ଭୁବନରେ ହେଇଥିଲେ? ହେଲେ ପକେଇଥିଲେ ଏଇଠି ତାଙ୍କର ଆସିଲାନି?
ଅହ।
ତାପରେ ଯଦି ଭୁବନ ଭୁବନରେ କରିଥିଲେ ବି ମୋର ମାନେ ସେ ଅନର୍ସ ନହେଲେ ବି ଅଲଗା ସବୁ ବାହାରିଥାନ୍ତା ଆସିଥାନ୍ତା ନା ନାହିଁ? ସାଙ୍ଗ ସବୁ ସେଠି ହେଲେ ସାଙ୍ଗ ଦିଟା ଅଛନ୍ତି ଏଠି କେହି ନାହାନ୍ତି?
ଫିଜିକ୍ସର ତ କିଛି କଟଅପ ଫଟପ ନାହିଁ।
ଫିଜିକ୍ସର ନାହିଁ।
ଯେତେ ରଖିଲେ ବି ପଡିବ ନାଇଁ ଫିଜିକ୍ସରେ ତାଙ୍କର କିଛି ନଥାଏ ତାଙ୍କର ସିଟ ଭାକେନ୍ସି ରହେ ଯେ ପୂରେଇଦିଅନ୍ତି ଯିଏ ଆସିଲା ପସିଲା। ଭୁବନ ଫିଜିକ୍ସରେ ପାଠପଢା ବେଶୀ ନାଇ ନା
ହୁଁ ଫିଜିକ୍ସରେ ତାଙ୍କର ଲେକ୍ଚର ହିଁ ନାହାନ୍ତି ଭଲ।
ହଁ ପରା ଏମିତି ଫିଜିକ୍ସ କେମେଷ୍ଟ୍ରି ନବ ଯଦି ବାହାରେ ପଢିବ ହଁ।
ଗମେଣ୍ଟ ଲେକ୍ଚର ଯଦି ଥାଆନ୍ତେ ଭୁବନରେ ତାହେଲେ ଗୋଟେ ପଢା ହୁଅନ୍ତା ସବୁ ଗେଷ୍ଟ ଲେକ୍ଚର।
ହଁ ପରା। ଆରେ ମେବି ଫୁଣି ଏଥିରେ କଣ ଡିପ୍ଲୋମା ପୁଣି ଖୋିଲିଲାଣି ବୋଲି କଣ ଶୁଣୁଛି?
ଡିପ୍ଲୋମା ଫାଷ୍ଟ ସିଲେକସନ ଯାଇଥିଲା ନା କଣ ପା?
କେଜା ନା ମୋର ଜାଣିବାର କିଛି କଣ ଅଛି ମୁଁ ତ ଏ ପିଲା ଯୋଉ ଇଞଜୁହାର ପିଲା ଖାଲି ଜାଣିବା କଥା ଲୋକାଲ କଲେଜଟା ବୋଲି ଆଉ
ହଁ। ଅମୀରଟି ଦେଖିଲାନି ତାର କୋଉ ଦିନ ଆଡମିସନ ଅଛି ସିଏ ଜାଣିନି ତାର ଆଡମିସନ କୋଉ ଦିନ ଅଛି?
ଜାଣିନି?
ନା ମୁଁ ତାକୁ ପଚାରିଲି କୋଉ ଦିନ ତୋର ଆଡମିସନ ଅ ସେ ସେଟା ହେଲେ ଦେଖ ସେ କହୁଛି ମୋ ଆାମା ଦେଖିଛନ୍ତି କି ଭୁବନ ଆସି ବଟାନୀ। ଆଉ ସେ କହୁଛି ଜାଣିନାହିଁ କୋଉଠି କୋଉଦିନ ଆଡ଼ମିଶନ?
ହଁ ମୁଁ କାଲି ତାକୁ କିନ୍ତୁ ରାତିରେ ମେସେଜ କରିଥିଲି। ସେ କିହିଲା ଆଡମିସନ ସିଲେକ୍ସନ ପାଇଁ ମୋ ମାମା ଆଉ ସାର କ କଥା ହଉଛନ୍ତି ମୁଁ କହିଲି ହଉ ହଉ। ଆଉ ଦେଖିବା ନହେଲେ ତାକୁ ନେଇକିନି ଯିବି ହେରି କଲେଜ ଆଉ।
ହୁଁ, ସାର୍ଠିଫିକେଟ ପାଇଁ ପୁଣି ଯାଇନି।
ଯାଇନି?
ନା
ସେ ଭୁବନେଶ୍ଵର ଯିବ ପା
ଆହା।
ସର୍ଟି ସାର୍ଟିଫିକେଟ ଆଣିବାକୁ ଭୁବନେଶ୍ୱର ଯିବନି କି ତା କଲେଜକୁ?
କିଏ ଅମି ଭୁବନେଶ୍ୱର ଯିବ ନା, ଯାଜପୁର ଯିବ?
ଅମି ପଢୁଥିଲା କୋଉଠି?
ଯାଜପୁରରେ ପା।
ଏ ହଁ, ହଁ, ଯାଜପୁର ମୁଁ କହିଲି ଭୁବନେଶ୍ଵର ହଁ ଯାଭିଅର ବା ହଁ ଜାଭିଅର, ଜାଭିଅର।
ସେ ସେଟା ବି ସାଠିଫିକେଟ ବି ଯାଇନି ଆସିକି ଏଇଠି ଅଛି ଝାରଦା ରେ
ହୁଁ ଆଉ ଇଏ କଣ କରିବ କଣ ତା ସାଙ୍ଗେ ଆଜି କଥା ହୁଏ।
ତାର ଆଡ଼ମିଶନ ଡେଟ ବି ସେ ଜାଣିନି।
ଛିଂ ଆଉ କରୁଛି କଣ ଫୋନ ଧରି ଖାଲି ଯେତେବେଳେ କଲ କଲେ ବିଜି।
ହେଁ - ମତେ କାଲି କହୁଛି ଆଉ ମୁଁ ତାକୁ କହିଲି କଉଠିହେଲେ ଅଛି ହେଲା ଦେଖ। ନାଇଁ କୋଉ ଡେଟ ଆସିଛି ଦେଖ ହେଟା ବି ଜାଣିିନି।
ନାଇଁ ତାକୁ ଆଜି ଦେଖି ଦେଇକି କରିଦବା ତାର।
କର କଲ କର ତୁମେ।
ହଉ ହଉ।
ତମ ଆଡୁ କର ଏଇନା।
ହଁ ହଁ।